ହାଲୋ ହଁ ମା କୁହନ୍ତୁ?
ଆଉ ରୋଷେଇ ଫୋଷେଇ ସାଇଲାଣି?
ହଁ ହଁ ସାରିକି ବସିଥିଲି ଆଉ। ଆାଯି ତ ମୁଁ ଟିକେ ଟେଲରିଙ୍ଗ କରେ ଆଜି କରିନି ଆଉ। ଆ ହଁ।
ଓ ମତେ ବି ଭାରି ଶିଖିବାକୁ ଇଛା କିନ୍ତୁ କେବେ ସମୟ ହୋଉନି। ମୁଁ ଶିଖି ପାରୁନି ନହେଲେ କିନ୍ତୁ ମୋତେ ବି ବୋହୁତ ଇଛା ସିଲେଇ ଶିଖ
ମୋ ମା ଏମିତି ଶିଖିବାର ଗୋଟେ ଆଶା ନେଇକି କରିନଥିଲି କେମିତି ମୋ ସାଙ୍ଗ ଶିଖେ ବୋଲି ମୁଁ ତ ପାଖରେ ସବୁବେଳେ ବସେ ବସେ ତାକୁ ନଟଖଟ କରାଏଁ ଏଇଟା ତ ତେ ଆଶୁନି ସେଟା ତ ଟେ ଆଶୁନି ତାକୁ ସେ ଠିକ୍ ସିଲେଇ କଲାବେଳକୁ ତାକୁ ମୁଁ ମାନେ ଗୁଦୁ ଗୁଦୀ କରେଇ ଦିଏ ସିହେଡୁ ସିଏ ତାର ସିଲେଇ କରେ ଏମିତି ତା ତାପାଖରେ ବସି ବସି ମୁଁ ସିକିଗଲି। କିନ୍ତୁ ହଁ। ଦିନେ ଏମିତି ଯେ ମୋ ପାଇଁ ଏଇଟା ରୋଜଗାରର ପନ୍ଥା ବାହାରି ପଡିବ ମୁଁ ଜାଣିନଥିଲି।
ଓହୋ ଆପଣ ସିଲଉଛନ୍ତି ମାନେ ସମସ୍ତେ ତାଙ୍କର ଆଣୁଚନ୍ତି ଅର୍ଡର ଦଉଚନ୍ତି ଓହୋ। ବଢିଆ ତାହେଲେ ହଁ ଆଜିିକା ଡେଟରେ ତ ଏଇଟା ଗୋଟେ ବୋହୁତ
ନିହାତି ନିହାତି ମା ଏବେ ଯୋଉ ପ୍ରକାର ପରିସ୍ଥିତି ହେଲାଣି ଆମେ ଖାଲି ସେତେବେଳେ ସବୁ ଭାବୁ ଥିଲେ ଝିଅ ବୋୂ ମାନେ ବାହାରକୁ ବାହାରିବେନି ଘରେ ବସିବେ ସ୍ଵାମୀ ମାନେ ରୋଜଗାର କରିକି ପରିବାର ଚଳେଇବେ ସେଟା ମା ଯୋଉଟା ଆମେ ଭାବିଥିଲେ ସେଇଟା ଆମ ମୂର୍ଖ ମାଇଣ୍ଡ ରେ ଭାବିଥିଲେ।
ହଁ।
ତୁ ଏବେ ନିହାତି ସ୍ୱମୀ ସ୍ତ୍ରୀ ଯାହା ବିି ହୋଉ କିଛି ନା କିଛି ତା ମାନେ ନୁହଁ ଯେ
କିଛି ତ ଆଉ ଘ ଘରେ ରହି ଏଇ ଇଲେକ୍ଟ୍ରିକ ବିଲ୍ ହେଇଗଲା କି କଣ ଗୋଟେ ଗୋଟେ କୋଉଠି କଣ ପରିବା ଆଣିଲେ କି କଣ ଆଣିଲେ କିଛି ତ ଗୋଟେ ସାହାଯ୍ୟ
ହଁ ନିହାତି ଛୋଟ ଛୋଟ ଗୁଡା ଦାମ କରିପାରୁଛେ ନା। ଆଉ ଖାଲି ଯେ ଆମେ ନାରୀ ମାନେ କଣ ଏ ଆଜି ମୋ ଜନ୍ମଦିନ ସ୍ବାମୀ ମତେ ଏଇଟା ଦେଇନାହାନ୍ତି। ସେଇଟା ଦେଇନାହାନ୍ତି କାରଣ ଆମର ଅଧିକାର ନାହିଁ କି ଆମ ସ୍ଵାମୀ କିଛି
ହୁଁ ହୁଁ ହୁଁ ହୁଁ।
ଆମେ ବି ତ ଦବା ଯଦି ଆମେ ନିଜେ ରୋଜଗାର କରିକି? ନିଜେ ରୋଜଗାର କରିକି କିଛି ହୋଉ ପେନ୍ ଗୋଟେ ହୋଉ ସ୍ୱାମୀ ଜନ୍ମ ଦିନରେ କି ଗୋଟେ ଶାଟ୍ ହୋଉ କି ଯାହା ବି ହୋଉ ଗୋଟେ ଦେଲେ କେତେ ଗୋଟେ ସେ ଗୋଟେ ଅଲଗା ପ୍ରକାର କାର ଆନନ୍ଦ ସେ ଯୋଉ ମାନେ ତା ଭିତରୁ ଯୋଉ ପ୍ରେମର ସୃଷ୍ଟି ବା ଅଲଗା ପ୍ରକାରର। ସେଇଟା ଭାବିିବା ଶିଖିଲେ ଆମେ ଖାଲି ସବୁବେଳେ ଆ ଆଶା କରନ୍ତି ସ୍ଵାମୀ ଦବ ସ୍ବାମୀ ଦବ ନାହିଁ ସେଇଟା ଆମର ବି କର୍ତ୍ତବ୍ୟ।
ଆମର ବି କର୍ତ୍ତବ୍ୟ ଅଛି ଆମେ ବି ଦବାା।
ମୁଁ ଏଇତ ଯେଳେ ଭାବୁଛିି ଯେ ପ୍ରକୃତରେ ମୁଁ ଯଦି ସିଲେଇ ସାଙ୍ଗରେ ମାମୁଣି ମେକିଙ୍ଗ ଫ୍ଲାୱାର ଶିଖିଥିଲି। ସେଟା ତ ଆଉ ଏତେ ଦେଇନି ଟାଇମ ଦେଇ ପାରିଲନି ତାପରେଷ୍ଟିକ ଫ୍ଲାୱର ଶିକଖି ସେଟା ବି ଆଉ ଏତ କେତେ ଗୁରୁତ୍ୱ ଦେଇନି ଗୋଟାକୁ ଟାଇମ ହୋଉନି ପୁଅଝଅ ପୁଣି ତାଙ୍କ ସମୟ ଦରକାର କାହିଁକିନା ମେସିନ୍ ଟା ଆମର ଖଡ ଖାଡ ଖଡ ଖାଡ ସାଉଣ୍ଡ ହବ ଘରେ। ତ ସିଏ ଯେତେବେଳେ ନିଷ୍ପଦ ହୁଅନ୍ତି ପିଲାଛୁଆ ସେତେବେଳେ ମୁଁ ସିଲେଇ କରିବା ଆରମ୍ଭ କରେ। ଆଉ ଅଲଗା ଟା ଗୋଟେ ଏମିତି ଦେଇ ହୁଏନି ଘରେ ଯେହେତୁ କେହି ନାହାନ୍ତି ମୁଁ ଏକା ରହୁଛି। ତାପରେ ଏଇ ଯୋଉ ପିଲାଙ୍କୁ ସମୟ ପାଇଁ ଦରକାର ସମୟ ଟିକେ। ନହେଲେ ଏଇ ଯୋଉ ଶିଖିଥିଲି ମୁଁ ଆଜି ଭାବୁଛି ଯେ ମୁଁ ଶିଖିଥିଲି ବୋଲି କିଛି ନହେଲେ ମାଇ ଇଲେକ୍ଟ୍ରି ବିଲ ହଉ ନିଜର ଫୋନ ବିଲ୍ ହଉ କିମ୍ବା ଆଜି ସ୍ୱାମୀ ବାହାରେ ଅଛନ୍ତି କୋଉଠି ଅସୁବିଧା ସମୟ ହେଲା ନିଜେ ତ ହେଟା ଆଡଜଷ୍ଟ କରିପାରୁଛି କେହି ଗୋଟେ ବନ୍ଧୁବାନ୍ଧବ କୋଉଠିକି ଯିବାର ଅଛି ମୁଁ ନିଜେ ବି ଯାଇପାରୁଛି ଗାଁରେ କୋଉଡି ବାହାଘରଟେ ହେଲା ମୁଁ କାହିଁ ଅନେଇଥିବି ସ୍ୱାମୀ ଦେଲେ ବେଭାରଟା ଦେବି ମୁଁ ଯାଏ। ପଠେଇ ଦିଏ ଯାହାଜ ହାତରେ ଏ ତ ଗୋଟେ ଯା ବି ତ ଆମ ପରିବାଟାକୁ ଚଳିଇଲେ ନା ନାଇଁ?
ହୁଁ।
କହିଲି କିଛି ନା କିଛି କରିବାର ଅଛି ମୁଁ ମା ଯେତେବେଳେ ସିଲେଇ କଲି ମତେ ସବୁ କହିଲେ କି ଏ ତମେ କଣଅ ମୋଟେ ଭ ଭଲ ଜାତି ତମେ ଆର ତାର ସିଲେଇ କରୁଛ ମୁଁ କହିଲି ଯଦି ମୁଁ ଆଜି ଅ ଚାକିରି ଗମେଟ ସର୍ଭିସ ଟେ କରିଥାନ୍ତି ମୋର ଚ ଏମିତି ଛୋଟ ମୋଟ କାମ ତା ଭିତରେ ଥାନ୍ତା ତାହେଲେ
ନା ନା ସେଠି କଣ ଜାତି ଦେଖିକି କାମ କରିଥାନ୍ତେ କି।
ତେଣୁ କରି ଏଟା ଗୋଟେ ସେବା ମ ଜଣେ ଚିରା ଫଟାଟା ପିନ୍ଧୁଛି ମା ସେଟା ମୁଁ ଗୋଟେ ସେବା ମାଧ୍ୟମରେ ଗଲା ନା ମୋସ ସେଟା ଆପଣଙ୍କର ଚିରି ଯାଇଥିଲା ମୁଁ ସିଲେଇ କରିକି ଦେଲି। ଆପଣ ମତେ ପଇସା ଖୁସିରେ ଦିଅନ୍ତୁ ହଁ କୁହନ୍ତୁ?
ସେ କାମ କୌଣସି କାମ ନୁହଁ ଯେ ଜାତି ଅନୁସାରେ ସେମିତି କିଛି ନୁହଁ ସବୁ କାମ କାମ ସେଟାକୁ ଆମେ କରିବା ଦରକାର ଆମ ପାଖରେ ସେତିକି ଇଏ ରହିବା ଦରକାର ଯଉ ଥିରେ ଆମେ ଯଦି ଆମେ କିଛି ଅର୍ଥ ପାଉଛେ ଆଉ କିଛି ଆମକୁ କ ପରିବାରକୁ କିଛି ସାହାଯ୍ୟ କରିପାରୁଛେ ତାହେଲେ ସେଥିରେ କୌଣସି ନା ଜାତି ଅଛି ନା ଇଏ ଅଛି କୌଣସି କିଛି ଖରାପ ଅଜାତି। ଯଦି ମୋ ପାଖରେ ସେତିକି ଅ କ୍ଵାଲିଟି ଅଛି ମୁଁ କିଛି ଗୋଟେ କାମ କରିପାରୁଛି ତାହେଲେ ସେଥିରେ କିଛି ଜାତି ଅଜାତି ନଥାଏ ହ।
ଆଉ ଜଣଙ୍କର ସାହାଯ୍ୟରେ ତ ମୁଁ ଆସିପାରିଲି ନା ତେଣୁ ମୁଁ କାଇଁ ମୋ ନିଜକୁ ସଂଙ୍କୋଚ କରି ମୁଁ କାହିଁ ଏଟା କରିବିନି ମୁଁ ଶିଖିଚି ଭଗବାନ ସେଟା ମୋତେ ଆଗରୁ ହିଁ ମୋ ବୈଶିଷ୍ଟ୍ୟ ଭିତରେ ସେଟା ଦେଇଛନ୍ତି। ଯେ ତୁମେ ଏଟା କିଛି ଗୋଟେ କରିବ କାଇଁ ଆପଣ କାହିଁ ଗୋଟେ ସର୍ଭିସ କରିଚନ୍ତି? ମୁଁ କାଇଁ କରିପାରିଲିନି ସେଟା ମୋହ ବିଶିଷ୍ଟ ରେ ନାହିଁ ଆପଣଙ୍କ ବିସିସ ଅଛି ଆପଣ ସର୍ଭିସ୍ କରିବେ ନା ନାଇଁ କିନ୍ତୁ ଆପଣ ଏବେ ଯଦି ଟେଲରିଂ କରିବେ- କରିପାରିବେନି କାହିଁକି ନା ଆପଣ ଯୋଉ ଯୋଉଥିରେ ଅଛନ୍ତି
ଶିଖିନି ମୁଁ ପାଇନି ମୁଁ ତା ସମୟ ବି ପାଇବିନି ପାରିବିନି।
ତେଣୁକରି ଯାହା ଯିଏ ଯୋଉ ମର ଣ୍ଡ
ମାନେ ମୁଁ ଆପଣ ଆପଣ ସିଲେଇ କ କଥାଟା କହିଲାରୁ ମୁଁ କହୁଛି ଆମର ଯୋଉ କାମ ଅଛି ଆମେ କଣ କରୁନା ଗାଁରେ ଲୋକଙ୍କ ପାଇଁ ଆମେ ସବୁ ପଇସା ଦେଇକି କାମ କରୁ ହେଲା ତ ଆମର ବି ଗୋଟେ ସିଲେଇ ୟୁନିକ ଅଛି ହେଲା ଯୋଉଠି ଆମେ ଆମ କମ୍ପାନୀ ତରଫରୁ ଗାଁର ଝିଅ ମାନଙ୍କୁ ସ୍ତ୍ରୀ ମାନଙ୍କୁ ସ ଫ୍ରିରେ ଆମେ ଟ୍ରେନିଂ ଦଉ ଶିଖେଇ ଦଉ ସେମାନେ କଣ କରନ୍ତି ତିନି ମାସ ଲେଖାଏ ଟ୍ରେନିଂ ନିଅନ୍ତି ଶିଖାନ୍ତି ପୁରା ଟ୍ରେନିଂ ନିଅନ୍ତି। ଆମର ଜଣେ ଟ୍ରେନର ଅଛନ୍ତି ସିଏ ଗୋଟେ ବାର ପନ୍ଦର ହଜାର ପଇସା ପାଆନ୍ତି।
ହୁଁ।
ପ୍ରତି ଅ ବ ପ୍ରତି ବ୍ୟାଚ୍ ଅନୁସାରେ ଖାନ୍ତି ସେମାନେ ଶିଖିକି ଗାଁରେ ନିଜର କିଏ ନି ଜର ଇଏ କଲା କିଏ-କିଏ ଆମର ବି କିଛି ପ୍ଲେସମେଣ୍ଟ ହୁଏ ଝିଅକୁ ଛୁଆ ଯଦି ଯିବା କୁ ଚାହାନ୍ତି ବାହାର କମ୍ପାନୀ ସେଇଠି ବି ଯିବାକୁ ଏତେ ସବୁ ସୁବିଧା ଥାଇକି ବି ମୁଁ ଚାହିଁକି ବି ଶିଖି ପାରୁଛି କି, ମୁଁ ସମୟ ଦେଇପାରୁନି। ଭାବନ୍ତୁ ମ ଆମ ନିଜର ଗୋଟେ ସିଲେଇ ୟୁନିଟ୍ ଅଛି, ସେଠି ମୁଁ ଯାଇ କି ଏମ୍ତି ବସିଲେ ବି ମୁଁ ଯାଇକି ଦେଖିଥିଲେ ବି ଶିଖି କିନ୍ତୁ ମୁଁ ସମୟ ଦେଇପାରୁନି, କାଇଁକି ନା ମୋର ଅଲଗା କାମ ମୁଁ କାମରେ ଇଏ ରହିଲି ବ୍ୟସ୍ତ ରହିଲି, ତ ଯାହାର ଯୋଉ କାମ ସେଇ ଅନୁସାରେ ନହେଲେ କିନ୍ତୁ ଆମ ସେଇ ୟୁନିଟ୍ ରେ ଆମର ବହୁତ୍ ଗରିବ ଝିଅ ଗୁଡ଼ା କ ଏବେନୁ ଗରିବ ସ୍ତ୍ରୀ କାହାର ନୁହଁ, କି ସ୍ଵାମୀ କାହାର ଆସିଡେଣ୍ଟ ହେଇଯାଇଚି ଖରାପ ହେଇଚନ୍ତି ସିଏ ସମ୍ଭାଳୁଚି, କାହା ଘରେ ତା ଭାଇ ଚାଲି ଯାଇଚି ନିଜେ ଝିଅଟା ସବୁ କାମ କରୁଚି ଏମ୍ତିଆ ହେଇକି ବହୁତ୍ ଗରିବ ଝିଅ ସ୍ତ୍ରୀ ଲୋକ ଆସୁଚନ୍ତି ଶିଖିଆକୁ ଆଉ ସେମାନେ ଏତେ ଖୁ ସି ହୁଅନ୍ତି ନା ଯାହଉ ଗୋଟେ ଭଲ ଟ୍ରେନିଂ ଚାଲ୍ଚି ଆଟଲିଷ୍ଟ ଆମେ ଏଠି ଆସିକି ଶି ଖି ପାରୁଚି ଇଭେନ୍ ଆମେ କଣ କରୁ ଚୁ ଆମର ଏଇ କମ୍ପାନୀର କିଛି ଯଦି କାହାର ୟୁନିଫର୍ମ ସିଲେଇ କରିବା ଅଛି କି କଣ କରିବା ଅଛି ଆମେ କଣ କରୁଛୁ ଠିକ୍ ଅଛି ତମେ ୟୁନିଫର୍ମ ଏଇଟା ନିଅ ଅର୍ଡର
ହଁ।
ଆଉ ଯାହା ହବ ଆମେ ସେ ଲୋକଙ୍କୁ ଇଏ କରିଦଉଚେ କଣ୍ଟ୍ରାକ୍ଟର ତମର ଯାହା ୟୁନିଫର୍ମ ଆମର ଇଏ ୟୁନିଟ୍ ଅଛି, ଏଠି
ସେଇଟା ଗୋଟେ ବହୁତ୍ ଭଲ କାମଟା ବି।
ଏମ୍ତି ବି ର ବହୁତ୍ ହଁ ଆଉ ଗୋଟେ ବି ଏମ୍ତି ଯୋଉ ଆମର ଯେମ୍ତି ଆମ କମ୍ପାନୀରେ ଏବେ ଯେମ୍ତି ପରିବେଶ ଦିବସ ଗଲା, ପରିବେଶ ଦିବସ ରେ ସମସ୍ତଙ୍କୁ ଗୋଟେ ଗୋଟେ ଝୋଟ୍ ବ୍ୟାଗ୍ ଦିଅ, ତ ସେ ଝୋଟ୍ ବ୍ୟାଗ୍ ଟା ଆମେ କାହିଁକି କିଣିକି ଆଣିବା, ଆମ ଏଠିକାର ଆମର ଏସ ଏଚ ଜି ଆମ ଇଏକୁ ଆମ ଟ୍ରେନିଂ ରେ କାହିଁକି ନ ଦେବା ସେମାନେ ସିଲେଇବେ ସେମାନେ ଟଙ୍କା ନ ପାଇବେ ତ ସେ ସେମ୍ ଆମେ ପୁରା ବିଲିଭ୍ କରିବେନି ଏଇଥର ପାଞ୍ଚ ହଜାର ବ୍ୟାଗ ବନେଇବାର ଅର୍ଡର ଦିଆହେଇଥିଲା, ଆଉ ସମସ୍ତେ ଅ ପଚାଶ ଜଣ ସ୍ତ୍ରୀ ଲୋକ ପୁରା ଜଣେ-ଜଣେ ପାଞ୍ଚ ଛଅ ହଜାର ସାତ ହଜାର ଟଙ୍କା ପାଇଚନ୍ତି ମାସକୁ। ସେତିକି ସବୁ ହଉ ହଁ-ହଁ ଆଉ ସିଲେଇ କଣ ଖରାପ୍ ଆଜିର ଡେଟ୍ ରେ ଆପଣ ଜାଣିଥିବେ କି ନାଇଁ ଇନଷ୍ଟା ଫେସବୁକ୍ ଏଇସବୁ ଯୋଉ ଚାଲି ଚି ସୋସିଆଲ୍ ମିଡି଼ଆ ସେଇଥିରେ ଏଇ ଯୋଉ ସିଲେଇ ଡିଜାଇନ୍ ପକେଇ-ପକେଇ ଏତେ ଭିଉ ଯାଉ ଚି ଲୋକ ଏତେ ଇଏ ସେଇଥିରୁ ବି ପଇସା ଇନକମ୍ କରୁଚନ୍ତି। ହେଲା, ମୁଁ ତ କହିବି ଆପଣ ସିଲେଇ ଶିଖିଚନ୍ତି ଗୋଟେ ଝିଅକୁ କୁହନ୍ତୁ ଆକାଉଣ୍ଟ ଖୋଲିକି ଯାହା ସିଲଉଚନ୍ତି ଡିଜାଇନ୍ ଗୋଟେ-ଗୋଟେ ପକେଇବେ। ପକେଇଲ ସେଇ ଏଟା ବି ଗୋଟେ ବଢି଼ଆ ମାନେ ଲୋକ ବହୁତ୍ ତାକୁ ସବୁ ଦେଖୁଚନ୍ତି। ୟୁଟ୍ୟୁବ୍ ରେ ପକାନ୍ତି, ଆଉ ସେଇଥେରେ ଭିଉ ବଢି଼ଲେ ସେଇଥେରେ ବି ପଇସା ଆସେ। ର ବଢି଼ଆ କାମ ସେଇଟା। ମାନେ ଆପଣ କେମ୍ତି ନିଜର ଜିନିଷ ବି ସିଲୋଉଚନ୍ତି, ଅଲଗା ଜନ୍ ଲୋକର ଜିନିଷ କଣ ଟ୍ରିକ୍ ୟୁଜ୍ କରୁଚନ୍ତି, କୋଉଟା ଛୋଟ ଜିନିଷରେ କେମିତି ଲୋକାଲି ସବୁ ଡିଜାଇନ କରିପାରୁଛନ୍ତି।
ଏଇଟା ମୁଁ ଏବେ ବା ଭାବି କିନା ମୁଁ କହିଲି କି ହଁ। ଏବେ ମୁଁ ଭାବିଲି ଯେ ଏଇଟା ପ୍ରକୃତରେ ମୁଁ ଭାବି ମାନେ ଗେଲ ହେଇ ହେଇ ମୋ ସାଙ୍ଗ ସାଙ୍ଗରେ। ତାକୁ ହଇରାଣ କରିବା ଭିତରେ ଦେଇକି ମୋର ହେଇଗଲା ହେଇ ସାଙ୍ଗଟା ମତେ ଫୋନ କରେ ଆରେ କାମ ହଉଛି ତ ମୁଁ। ଏବେ ହଁ ହଉଛି। ନାଇ ସେ ଗେଲରେ ଗେଲରେ ଯାହା ହଉ ମୁଁ ତାକୁ ବି ଗୁରୁ ଭଳିଆ ମାନିଛି କାହିଁକିନା ମୁଁ ତା ସାଙ୍ଗରେ ଥଟ ହେଲେ ବି। ସେ ମତେ ଯେତିକି ଧରେଇ ଦେଇଛି ସେତିକିରେ ମୋର। ଯାହା ହଉ ଦି ପଇସା ରୋଜଗାର ହୋଇପାରୁଛି ମୁଁ ତାକୁ ସବୁବେଳେ କୁହେ ଯେ ସାଙ୍ଗ ମୁଁ ତ ତତେ ରହସ୍ୟ କରୁଥିଲି କିନ୍ତୁ ତୁ ମୋର ଗୁରୁ ହିସାବରେ ମତେ ଆଗକୁ ନେଇଯାଏ।
ହୁଁ ହ ଯା ଭଲ ମୋର ବି ମତେ ମନେ ଅଛି ମୋ ମା ଜଣେ ଶି ଶିକ୍ଷକ ଥିଲେ କିନ୍ତୁ ମୋ ମାଙ୍କୁ ବି ସିଲେଇ ଆସୁଥିଲା ମୁଁ ଯେତେବେଳେ ଛୋଟ ଥିଲି ଖରା ଦିନେ ମତେ ଭାରି ଗରମ ହୁଏ ବୋଲି ତାଙ୍କର ସବୁ ସେ ଯୋଉ ଅ କ କଟନ ଶାଢ଼ୀ ଗୁଡ଼ା ସିଏ କଣ କରନ୍ତି ହାତ କଟା ଏମତି ଗୋଟେ ଗୋଟିକିଆ ଫ୍ରକ୍ ଭଳି ମୋ ପାଇଁ ସିଲାନ୍ତି ଛୋଟ ଥିଲାବେଳେ ମୁଁ ଦେଖିଛି ଆଉ ମା ନିଜ ନି ନିଜ ବ୍ଲାଉଜ କଟନ ବ୍ଲାଉଜ ଶାଢ଼ୀର ଇଏ ସବୁ ସେ ନିଜ କାମ ନିଜେ କରନ୍ତି।
ହୁଁ।
ନହେଲେ ଆଜିକାଲି ଦେଖୁଛନ୍ତି ଗୋଟେ ବାହାର ଟେଲର କୁ ଦେଲେ ମାନେ ସିଏ ଏତେ ଦିନ ପକେଇ ରଖୁଛି ଆଜି ପର୍ବ ଥିବ ଆମେ ପାଉନୁ ସେ ପିନ୍ଧି ପାରୁନି ଏଟଲିଷ୍ଟ୍ ନିଜେ ଜାଣିଥିଲେ ସେତିକି ତ ଟିକେ ମାରିପାରିବା ହଁ ସାଇଡ ରେ ଫଲସ ଟା ଟିକେ ମାରିଦବା। ପିକୋଟା ଟିକେ କରିଦବା କି କଣ ସେତିକି ତ ଆମେ ଶିଖିପାରିବା।
ତାପରେ ମା ବାହାରେ ଯୋଉ ପ୍ରକାର ରେଟ ହେଲାଣି ବି ନିଜ କାମ ନିଜେ ଶିଖି ପାରିଲେ ଯୋଉ ବ୍ଲାଉଜ ଟା ମୁଁ ତିଆରି କରିବାକୁ ଦେଇକି ଅଢେଇଶ ତିନିହ ପାଞ୍ଚଶରେ ଜୋଉଟା ତିଆରି କରି ବାହାରେ ମୋର ସେଇଟା ଆଉ ରହିଲା ନା ନାଇଁ ଗୋଟେ ଶାଢୀଟେ ଫୋଲ୍ ମାରିବା ପାଇଁ ହେଲେ ସହେ ଟଙ୍କା ନଉଛନ୍ତି ଶହେ ଟଙ୍କା।
ହଁ ସେଠି ତ ପୁଣି ପଇସା ଦେଇଥାନ୍ତେ ନା।
ହଁ ସତୁୁରରି ଟଙ୍କା ନିଏ ମୁଁ ଫଲ ମାରିଲେ ମୁଁ ଶହେ ଟଙ୍କା ନିଏନି ମୁଁ ସତୁରି ଟଙ୍କା ରଖେ ଶହେ ଟଙ୍କା। ମୁଁ ବାାରେ ଯଦି କରିଥାେ ମୋର ସେଇଟା ରହିଲା ନା ନାଇଁ।
ହୁଁ ହୁଁ ହୁଁ ନିଶ୍ଚିତ ଭାବରେ।
ତେଣୁ ଏଟା ନିଜେଟା ନିଜର ସେ ଟା ଏଥିରେ ହୁଏ ବି ନିଜେ ଶିଖିଥିଲେ କିଛି କାମ ଟା ହୁଏ।
ହଁ। ଠିକ କଥା କହିଲେ ଆଉ ଗୋଟେ ଭଲ ଜିନିଷ ଶିଖିଛନ୍ତି। ତାକୁ ଆହୁରି ବି ମାନେ ଆହୁରି ବଢିଆ ଦେଖନ୍ତୁ ୟୁଟ୍ୟୁବ ରେ ବଢିଆ ବଢିଆ ଡିଜାଇନ ସବୁ ଆସୁଛି ହଁ ହଁ ହଁ ଠିକ। ହଁ ହଁ ରଖିଲ ଠିକ୍ ଅ।